ଓହୋ।
ହଁ ଏବେ ସବୁ ପିଲାମାନେ ତ୍ ଆପଣ କଲ୍ କଲ ସବୁ କିଛି ଏବେ ହେଲା ମୁଁ କଲ କଲାବେଳୁକୁ ମୋର ଦିଇଟା ଟାସ୍କ ଏବେ ଗଲା।
ନାଇଁ ନାଇଁ ମୋର ବି ସେମିତି ହୋଇଲା ମୁଁ ଯେତେବେଳେ ପ୍ରଥମ ଥର କଲି ତ ମୋର ବି ପ୍ର ପ୍ରଥମ ଥରକରେ ଗୋଟେ ସରିଗଲା ମାନେ ସେଟା ଆଉ ଆସିପାରିବ ନାହିଁ ଜିରୋରେ ରହିଗଲା।
ମୋର ସେମତି ପା କୋହୁଚି ପା ମୋର ମାନେ କେତେଟା ଅ ତିନିଟା କି ଚାରିଟା ମାନେ ଗଲା ହେଇଗଲା।
ମୋର ସେ ଲେଖିଲା ଯେ ସିଏ ହୋଇଯାଇଛି ତ ଆଉ ଗୋଟେ କର ତ କରା ପରଠୁ ଗୋଟେ କ ଟି ଗଲା ତାପରେ ଆଉ ଗୋଟେ ହେଲା ମାନେ ଗୋଟେ ସରିଗଲା, କଣ ହେଇଥିବ ଅସୁବିଧା ସେଥିରେ ଆମ ଆଉ
ମୋର ସେମ୍ତି ହେଇକି ତିନି ମୋର ହେଇକି ସେମିତି ତିନି ଚାରିଟା ସେମ୍ତି ମାନେ କଟିଗଲା।
ଛାଡ଼ନ୍ତୁ ଆଉ କଣ କରିପାରିବା ଯେହେତୁ ଯେତେ ସବୁ ଅଛନ୍ତି ତ କିଛି ହଉଥିବ ଅସୁବିଧା।
ହଁ ବେକାରଆ ଗଟେ ସବୁବେଳେ ଖାଲି ଅସୁିବିଧା-ଅସୁବିଧା ଦଉଛନ୍ତି ଦେଖିଲାକୁ ଆମକୁ ଭଲ
କଣ କରିପାରିବା ମୋର ବି ତ ହଲା ସେମିତି ଆଉ ମୁଁ ଆଉ କଣ କରିପାରିବି ସେଥିରେ ମୁଁ ତ ମାରିଥିଲି ଆ ପଣ ତ ଜାଣିଛନ୍ତି, ହଉ ଛାଡନ୍ତୁ କୁହନ୍ତୁ କଣ କହୁଚନ୍ତି।
କଣ ଆଉ କହିବି ମନଟା ଖରାପ ହେଇଗଲା ଏଇଥିପାଇଁ, ଏକାଥରେକେରେ ମାନେ କେତେ ଥର କହିଲେ ପୁଣି ଦେଖୁନାହାନ୍ତି ଏ ଗୋଟେ ଜଣକ ବନ୍ଧୁ ଜଣକ ମତେ ମାନେ ରାହୁଲ୍ ବନ୍ଧୁ ଜଣକ କଥା ହଉଛନ୍ତି।
ସିଏ ଛାଡନ୍ତୁ ଆପଣ ଟିକେ କରିଦିଅନ୍ତୁ ଯେମିତି ଶବ୍ଦ ଶୁଣାଯିବନି, ଆପଣ କୁହନ୍ତୁ ପରେ ଆପଣ ଅନ୍ୟ କାମରେ ଲାଗିଯିବେ, କୁହନ୍ତୁ ଆପଣ ଏବେ କଣ କରୁଚନ୍ତି?
ହଁ ସେ ବାରଟା ହେଇଗଲା ତ ସେଥିପାଇଁ ମୁଁ ତାଙ୍କୁ ଟିକେ କଲ୍ କରୁଥିଲି। ମାନେ ମୁଁ ତାଙ୍କୁ କଲ୍ କରିବାର ଥିଲା ତ ସେଥିପାଇଁ ସିଏ ମୋତେ ଏବେ କଲ୍ କରି ପଚାରଥିଲେ ବୋଧେ। କେତେବେଳେ କଣ କଥା ହବା କି ନାହିଁ ବୋଧେ ଆଉ।
ହଁ ନିଶ୍ଚି ନିଶ୍ଚିନ୍ତ ସେୟା ହେଥିବ ଆଉ କୁଆଡେ ବୁଲାବୁଲି କରିବାକୁ ଗଲେଣି?
ହୁଁ ହୁଁ
ଆପଣ ଆପଣଙ୍କର ବୋଧହୁଏ କଣ କହିଲେ ବହୁତ୍ ସାରା ମେସେଜ୍ ଗୁଡ଼ିକ ଆସୁଛି, ତେଣୁ ଆପଣଙ୍କ ଫୋନ୍ ଟି ଖାଲି ଭାଇବ୍ରେସନ୍ ହଉଛି ଖାଲି ଆପଣଙ୍କର।
ହଉ ସେ ଛାଡ଼ନ୍ତୁ, ଆପଣ କୁହନ୍ତୁ ଆପଣ ଏବେ କୁଆଡ଼େ ବୁଲିବାକୁ ଗଲେଣି?
ଟିକେ-ଟିକେ ଆପଣ କିଛି କହୁଥାନ୍ତୁ ମୋ ଫୋନ୍ ଟି କଣ ଟିକେ ଲ୍ୟାଗ୍ ହେଇଗଲା ଟିକେ ରହିଲେ। ଟିକେ ଆପଣ କିଛି ଆପଣ ନିଜ ଆଡୁ କିଛି କହୁଥାନ୍ତୁ ଟିକେ।
ଠିକ୍ ଅଛି ଠିକ୍ ଅଛି କିଛି ଅସୁବିଧା ନାହିଁ, ମୁଁ ତ ଆପଣଙ୍କୁ ବୁଲିବାକୁ ଯାଇଛନ୍ତି ନା ନହିଁ ପଚାରୁଥିଲି ତ ଯେହେତୁ ମୁଁ ଗ୍ରାମକୁ ବୁଲିବାକୁ ଆସିଛି ଆଉ ବର୍ଷା ଦିନ ହୋଇଅଛି। ତ ମୁଁ କିଛି କାମ କରିପାରୁନାହିଁ ଆପଣ ହୁଏତ କୁଆଡେ ଗ୍ରାମକୁ ବୁଲିବାକୁ ଯାଇଛନ୍ତି କି ଯାଇନାହାନ୍ତି ତ ମୁଁ ସେଇ
ଓହୋ। ଆଉ ଶୁଣୁନାହାନ୍ତି ମୋର ଏବେ କଣ ହେଲା କହିଲେ ମାନେ ଏମ୍ତି ଝାଳ ଟକେ ଲାଗିଗଲା ତ ସେଥିପାଇଁ ମୋ ଫୋନ୍ ଟି ଆଉ କାମ କରିବା ବନ୍ଦ ହେଇଗଲା, ଆପଣ ଜାଣିଥିବେ ମୋ ଫୋନ୍ ଅବସ୍ଥା।
ଆରେ ଆପଣ କଣ କହୁଛନ୍ତି ମୋର ବା ସେଇ ଅବସ୍ଥା ହେଲା, ମୁଁ ବର୍ତ୍ତମାନ ମୋର ତ ହୋଇଲାନି ବନ୍ଦ ମୋର ପାଣି ପଡ଼ିଗଲା ବର୍ଷା ପାଣି ତ ମୁଁ ଟିକେ ବାହାରକୁ ଯାଇଥିଲି ସେଥିପାଇଁ।
ଛାଡ଼ନ୍ତୁ କଣ କରିବା ଏ ଆଜିକାଲିର ସେ ଯନ୍ତ୍ରଙ୍କୁ ଆଉ। କିଛି କହିବି ହବନେଇଁ ଆଉ।
ମତେ ରାହୁଲ୍ ବନ୍ଧୁ ମଧ୍ୟ ମେସେଜ୍ କରିଛନ୍ତି ଯେ କଥା ହେଇପାରିବ କି ନାଇଁ, ମୁଁ କହିଲି ନହିଁ ମୁଁ ତ ଗ୍ରାମ ବିଷୟରେ କଥା ହଉଛି ଅନ୍ୟ ଏକ ବନ୍ଧୁଙ୍କ ସହିତ ତ ମୁଁ ହୋଇପାରିବି ନା ଆଉ କଣ କହିବି।
ନିଶ୍ଚିନ୍ତ-ନିଶ୍ଚିନ୍ତ ସିଏ ଏବେ ତାଙ୍କର ଏବେ କଣ କହିଲେ ସେ ଗୋଟେ ଏବେ ଅଲଗା ନମ୍ବରରେ ତାଙ୍କ ମାମାଙ୍କ ନମ୍ବର୍ ସହ ମାନେ ଆମ ସହ ବାର୍ତ୍ତାଳାପ କରୁଛନ୍ତି।
ମୋ ସହହିତ କରିନାହାନ୍ତି ଆପଣ ସହ କରିଛନ୍ତି ସେ ଦେଖିଲେ ଯେ ଆପଣ ବୋଧହୁଏ କଥା ହଉଛନ୍ତି ତ ସେଥିପାଇଁ ମତେ କହିଦେଲେ।
ନା ନା ମୋ ସହ ତାଙ୍କ ମାମାଙ୍କ ନମ୍ବର ରୁ ସେ କଥା ହେଇନାହାନ୍ତି ଆଜି ପର୍ଯ୍ୟନ୍ତ।
ହଁ ହଉ ସେ ଛାଡନ୍ତୁ, ଆପଣ କଣ ଆଉ କାର୍ ବିଷୟରେ କହିଥିଲେ, ଆପଣ ତ ଦେଲେନି ଆଉ ଆପଣଙ୍କୁ କଣ କହିବି।
ଆପଣ ତ ମାଗିବାକୁ ଆସିଲେନି ଗାଁକୁ କଣ ହଠାତ୍ ପଳେଇଲେ ବସ୍ ରେ, ମୁଁ ସେଥିପାଇଁ ଆଉ କିଛି ମାଗିଲିିନି ଆପଣଙ୍କୁ ଆଉ ମାନେ କହିଲିନି।
ମୁଁ ଆପଣଙ୍କୁ କହିଥିଲି ଆପଣ କହିଲେ ଯେ ମୋ ଗାଡିକୁ ଖରାପ କରିଦେବେ ଆପଣ ମୋ ଆ ପଣଙ୍କୁ ଦେଇପାରିବିନି ଏମିତି ସବୁ କଥା କହିଲେ ତ ଆମକୁ ଭାରି ଖରାପ୍ ଲାଗିଲା।
ଓହୋ ତ ଏବେ ଭଲ ହୋଇଛି ଆଉ କଣ?
ଭଲ ହେଇଛି କଣ ଆପଣ ବୋଧେ ଚାହୁଁଥିଲେ ଆପଣ ଗାଡି କାଡେ ବର୍ଷାରେ ଓଦା ହେଇଯିବ କି ଖରାପ ହେଇଯିବ କି ଆମକୁ ଦେଲେନି ଆମେ ଆଉ କଣ କରିବୁ।
ନିଶ୍ଚୟ ନିଶ୍ଚୟ ମୋର ସେ ଗାଡିଟି କଣ କହିଲେ ମାନେ ଇଲେକ୍ଟ୍ରିକ ଗାଡି ନା କାଳେ ପାଣି ପ ହେ କାଡେ କାମ କରିବନି ଆଉ ଆପଣ ତ ସଜାଆଡେକୁ ପଇସା ଦଉନାହାନ୍ତି ସେଥିପାଇଁ ମୁଁ ଦେଲିନି ଆପଣଙ୍କୁ।
ଅ ହଉ ସେ ଅଛି ଆପଣ ତ କରିଥିଲେ ମୋର ମୁଁ ତ ଆପଣଙ୍କୁ କଥା ଦେଇଥିଲି ଆ ଆପଣ ଯଦି ମୋର କରିଦେଇଥାନ୍ତେ ତେବେ ମୁଁ ଦେଇ ଦେଇେଥାନ୍ତି ଆପଣ ତ ଧୀରେ ଧୀରେ କରୁଛନ୍ତି ଆ ମୁଁ ଆଉ କଣ କହିବି ମୋର ପୂର୍ବରୁ ଗୋଟେ ବି ସରିଗଲା ଭୁଲ ବଶ ତ କେମିତି କି ଜାଣେ ମୁଁ ବି ଜାଣି ପାରୁନାହିଁ।
ତାହା ତ ମୁଁ ମଧ୍ୟ ଜାଣିପାରୁନାହିଁ କି କେମିତି କଣ ହେଇଗଲା। ଏସବୁ ମାନେ ଏତେ ସାରା ମାନେ ସାଙ୍ଗେ ସାଙ୍ଗେ ମାନେ କହିବାକୁ ଗଲେ ଗୋଟେ ମିନିଟ ବି ଲାଗିଲାନି। ଏକଥାରେ ତିନି ଚାରିଟା ମୋର ନଷ୍ଟ ହେଇଗଲା। ସେଥିପାଇଁ ତ ମୁ ନିଜେ ବୋରୁ ଦଖିତ ହବ ଆପଣଙ୍କୁ କଣ ଏଥିରେ ମୁଁ ସାହାଯ୍ୟ କରିବି ଆଉ।
ଠିକ କଥା ଠିକ କଥା ସେଇ ଉପର ଲୋକଙ୍କୁ ଆଉ କଣ କହିପାରିବା ଯାହା ହବ ଆମେ ଆଉ କଣ କହିପାରିବା।
ଉପର ଲୋକଙ୍କ ଏବେ ମୁଁ ମାନେ କଣ କହିଲେ ୟୁ ଏସ୍ ପି ରେ ମାନେ ଆପଣ ଜାଣିଥିବେ ମୁଁ ତାଙ୍କୁ ଆଘାତ ଆଘାତ ଦେଉଥିଲେ କିନ୍ତୁ ପଛପଟେ ତାଙ୍କର ଜଣେ ବନ୍ଧୁ ଅଛି ଆସି ତାଙ୍କୁ ସାହାଯ୍ୟ କରିଦେଲେ।
ସେଇ ଠୁ ସତ କଥା ମୁଁ ବି ମଧ୍ୟ ଜାଣିଛି। ହଁ ହଉ ଠିକ ଅଛି ଠିକ ଅଛି କିଛି କଥା ନାହିଁ ଆପଣ କହୁଥିଲେ ଆପଣଙ୍କ ପି ପିତାଶ୍ରୀ ଘରେ ଅଛନ୍ତି ସେ ବର୍ତ୍ତମାନ କଣ କରୁଛନ୍ତି?
ସିଏ ଏବେ ନଡ଼ିଆ ଚଢାଉଛନ୍ତି ଆସିକରି ଏଠି ଆଉ
ଓହୋ ତେବେ ଆଜି ବୋଧେ କାମକୁ ଯାଇନାହାନ୍ତି ତ ଘର କାର୍ଯ୍ୟ କିଛି କରୁଛନ୍ତି।
ହଁ। ନିଶ୍ଚୟ ନିଶ୍ଚୟ ଆପଣ ଠିକ ବୁଝିଛନ୍ତି।
ଆଉ ଆପଣଙ୍କ ମାତା?
ମାତା ଏପଟେ ତାଙ୍କ ମାନେ ଭଗିନୀ ଯେହେତୁ ଆସିଛନ୍ତି ତେଣୁ ତାଙ୍କ ପାଇଁ ମଟନ ରାନ୍ଧୁଛନ୍ତି।
ଭଗିନୀ ଓହୋ ଭଉଣୀ ଆପଣ କହୁଛନ୍ତି ବୋଧେ?
ଆଜ୍ଞା ଆଜ୍ଞା।
ହଁ ହଁ ମୁଁ ଶୁଣିଥିଲି ଆପଣଙ୍କ ମାତା ମୋ ମାତାଙ୍କୁ କହୁଥିଲେ ତମ ଶୁଣିଥିଲେ ଆପଣ ତାହେଲେ ଆଜି ମଟନ ଖାଦ୍ୟ ଗ୍ରହଣ କରିବେ ଆମକୁ ଡାକିଲେ ନାଇଁ ଥରେ ବି ବନ୍ଧୁ ହିସାବରେ ଆଉ କଣ କହିବି ଆପଣଙ୍କୁ
ଆରେ ନା ନା ଇଏ କି କଥା ମୁଁ କେମିତି ମଟନ ଗ୍ରହଣ କରିବି ଆପଣ କଣ ଜାଣିନାହାନ୍ତି?
ହଁ ଆପଣ ମୁଁ ଦେଖିଛି ରୁଚି ଗ୍ରହଣ କରୁଥିବାର ତ ଆ ଆପଣ ତ ମୁଁ ତ ଆପଣ ତ ଜାଣିଛନ୍ତି ମୁଁ ହେଉଛି ଏକ ବଡ଼ ମାନେ ବହୁତ ବଡ ନିରାମିଷ ଲୋକଟି ଆପଣ ତ ଆମିଷ ଖାଆନ୍ତି ତ ଆପଣ ମିଛ କାହିଁ କହୁଛନ୍ତି?
ନା ନା ଆପଣଙ୍କ ମିଛ ସନ୍ଦେଶ କି ଗୋଟେ ଭୁଲବସତ୍ ଦେଇ ଦେଇଛି। ମୁଁ ଆମିଷ ଗ୍ରହଣ ତ ମାନେ ଦି ଦୁଇ ବର୍ଷ ହେଲା ଗ୍ରହଣ କରିବା ଛାଡି ଦେଇଛି।
ସତ କଥା ନିରାମିଷ ରହିବାଟା ହିଁ ଭଲ ମୁବି ମଧ୍ୟ ପାଳନ କରୁଛି ସେଇଆ।
ଆପଣ କେଉଁଠି ପାଳନ କରୁଛନ୍ତି ଆପଣ କେତେ ମିଦ୍ୟାବାଦୀ ଲାଗୁଛନ୍ତି।
ନାଇଁ ନାଇଁ ମିଥ୍ୟାବାଦୀ ନାଇଁ ଆପଣ ବୋଧେ ଆମର ପୁରୁଣା ଭୋଜିରେ ଦେଖିନଥିଲେ ମୁଁ କେମିତି ନିରାମିଷ ଖାଦ୍ୟ ଗ୍ରହଣ କଲି ଆପଣ ସେଇଠୁ ବୁଝିପାରିଲେ ନାହିଁ କି?
ଆପଣ ତ ଚିକେନ ଖାଉଥିଲେ ମୁଁ ଦେଖିଥିଲି ବହୁତ ଫୁଣି ଭିଡି ଭିଡି କରିକି
ନାଇଁ ନାଇଁ ସିଏ ଆମର କୋବି ପକୋଡା ଥିଲା ଆଉ ଆଇସ୍କ୍ରିମ ମଧ୍ୟ ସାଧା ଥିଲା। ତ ମୁଁ ନିରାମିଷ ଖାଇଲି କେତେବେଳେ ଆମିଷ ସରି ଆମିଷ ଖାଇଲି କେତେବେଳେ
ଆପଣ ହୋଇଥିବ ଆପଣଙ୍କ କଥା ଆପଣ ଜାଣିଥିବେ ମତେ ହୁଏତ କିଛି ଭୁଲ ସନ୍ଦେଶ ସନ୍ଦେହ ହୋଇଥିବ ମତେ କିଛି
ଆପଣ ବୋଧେ ଏହାପରେ ରାହୁଲ ବାବୁଙ୍କୁ କରିବେ ହଉ ରାହୁଲ ବାବୁଙ୍କୁ କରିବା ପରେ ଥରେ ଆଉ ଏଥିରେ ଆ ପୁନର୍ବାର ପୁ ଆ ଆଉଥରେ ଖୋଲିଦେବି ତା ଫଳରେ ସବୁ କାମ ଠିକ୍ ସେ ଚାଲିବ ନହେଲେ ପୁନର୍ବାର ଅସୁବିଧାରେ ପଡ଼ିବେ
ମତେ ତ ସେୟା ଲାଗୁଛି ସେଥିପାଇଁ ତ ମୁଁ ସେୟା କରିବି ବୋଲି ଭାବିଛି ପୁଣି
ହଁ ହଁ ଠିକ୍ ଅଛି ମୁଁ ଆଉ କରିବି ନାହିଁ ମୁଁ ବନ୍ଦ୍ କରିଦେବି ଆପଣ ତ ମତେ କହି ଚ଼ନ୍ତି ଅପରାହ୍ନ ସାଢ଼େ ଦୁଇ କି ଦୁଇଟା ବେଳେ ମୁଁ ତ ସେତେବେଳେ ଯେଏ ଖୋଲିବି ଆଉ ମୁଁ କଣ କରିବି
ଆପଣଙ୍କ ଓଡିଆ ଶୁଣୀ ମତେ ହସ ଲାଗିଲା ଦୌପରାହନ
ନାଇଁ ନାଇଁ ମୁଁ କହିଲି ଜବ୍ ପରାହ୍ନ ନହେଲେ ଦୁଇଟା ବେଳେ ଆପଣ ହୁଏତ ବୁଝିପାରିଲେନି ଠିକ୍ ସେ
ଓହୋ ଆପଣ ଏଇ କଥା କହିକି ନିଜ କଥାକୁ ବୁଲେଇ ଦେଲେ ଆଉ ମୁଁ ଯେବେ ମଇଳାକୁ ମାୟା କହିଦେଇଥିଲି ଆପଣ ସେଥିରେ ହସି ହସି ଗୋଡି ପକେଇଲେ
ଆପଣ ଯେ ତୁ ଆପଣ ଭୁଲ କହିଥିଲେ ଭୁଲ ସେଟା ମାନିବେ ଆପଣ ଜାଣିକି ମୋର ଭୁଲ ଦୋଉଛନ୍ତି ତ ମୁଁ ଆପଣଙ୍କୁ କଣ କହିବି
ଜାଣିକି ଭୁଲ୍ ଦେଖନ୍ତି ଆଜ୍ଞା ଆଉ କେମିତି ଅଜାଣତା ଭୁଲ ଦେଖନ୍ତି ଆପଣ କଣ କଣ କହିବି ଆଉ
ନାଇଁ ନା ସେମି ସେ ସେମିତି ନୁହଁ ଆପଣ ମିଛ ମୋ ନାରେ ମିଛ ବାଦି ମିଥ୍ୟା କ କଥାବାର୍ତ୍ତା କରୁଚ଼ନ୍ତି
ନା ନା ମୁଁ ଏତେ ବି ମିଥ୍ୟା ବାଦୀ ନୁହଁ
ହଉ ହଉ ଠିକ୍ ଅଛି ଠିକ ଅଛି କିଛି କଥା ନାଇଁ କିଛି ନାଇଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ କାଲି ତ ଆପଣ ଜାଣିଛନ୍ତି ଦେବସ୍ ସ୍ଥାନ ପୂର୍ଣ୍ଣିମା ଥିଲା ଆପଣ ଯାଇଥିଲେ ପୁରୀ?
ହଁ। ହଁ ଯାଇଥିଲି ସେ ବିଷୟରେ ମୁଁ ଆପଣଙ୍କୁ ପଛରେ ଭାବୁଛି କେବେ ଯୋଗାଯୋଗ କରିବି ବିଷୟରେ ଏବେ ଆଉ କଥା ହବାର ସମୟ ନାହିଁ ନା?
ହଁ ସେଇଟା ହ ମୁଁ ବି ଜାଣିଛି ମ ସେଇ ବିଷୟରେ ଆମେ ଅନେକ ସମୟରେ କ କଥା ହେଇପାରିବା ହଉ ହଉ ଠିକ୍ ଅଛି ଠିକ୍ ଅଛି ମୁଁ ବି ବୁଝିପାରୁଛି ଆଉ କୁହନ୍ତୁ ଆଉ କେମିତି କଣ ଚାଲିଚି ଆପଣଙ୍କ ଦିନ?
ଦିନଟି ବହୁତ ଅଶୁଭ ଯାଇଚି ଆଜି।
ଆପଣ ବୋଧେ ଖେଳ ଖେଳରେ ବ୍ୟସ୍ତ ହେଯାଇଛନ୍ତି ମତେ ଲାଗୁଚି କାହିଁକି
ନା ନା ଖେଳରେ ବ୍ୟସ୍ତ କଣ ଦିନଟି ଆଜି ଟିକେ ଅସୁଭ ଯାଇଚ଼ି କାରଣ ଜଣେ ପସନ୍ଦିଦ ଲୋକ ଆମକୁ ଆଉ ଥରେ ମାନେ ବ୍ଲଗ କରିଦେଇଛନ୍ତି ତ ତେଣୁ
ଓ ହୋ ଆପଣ ସେ ଆଉଥରେ ବନ୍ଦ କରିଦେଇଛନ୍ତି ହଁ ହଁ ଆପଣଙ୍କୁ ମୁଁ ସୋସିଆଲ ମିଡିଆରେ ଦେଖ ଦେଖିଥିଲି ଏକ ଚାନ୍ଦର ପୋଟୋ ଆପଣ ଏକ ଜହ୍ନଟିର ପଟୋ ଦେଇଥିଲେ ମୁଁ ସେଇଠୁ ବୁଝିପାରୁଥିଲି ଆଉ କଣ ବା କହିବି
ତ ସେଥିପାଇଁ ଆଜି ସକାଳେ ଟି ଆଜି ବହୁତ ଦୁଃଖରେ ଆଜି ମୋର ଆରମ୍ଭ ହୋଇଛି ତେଣୁ ଆଜି ପୁରା ଦିନ ଟା କେମିତି ଯିବ ମୋତେ କାହିଁ ଏତେ ଖାସ୍ ଠିକ୍ ଲାଗୁନାହିଁ ସେ ବିଷୟରେ
ଯାହା ହୁଏ ପ୍ରାଣୀଙ୍କର ମଙ୍ଗଳ ପାଇଁ ହଉ ଆପଣଙ୍କ ଦିନଟି ଶୁଭ ଯାଉ ମୁଁ ବତ୍ତ ବର୍ତ୍ତମାନ ଯାଉଚି ଆପଣ କହିଲେ ଆପଣ ଚିଡିବେ ମୁଁ ଆଉ କଣଟା କହିବି ମୁଁ ଯାଉଡ଼ି ବର୍ତ୍ତମାନ
ଯିବେ ଭାରି ଆପଣ ଆଛା ହଉ ଠିକ୍ ଅଛି ଆପଣ ଯାଆନ୍ତୁ ଦେଖିକରି ଯାଆନ୍ତୁ ଭଲରେ ଭଲରେ ଯାଆନ୍ତୁ ଖୁସି ମୟରେ ଯାଆନ୍ତୁ
ଆପଣ ମନେକ ଅପରାହ୍ନରେ କରିବେ ଆଜ୍ଞା ମୁଁ ଯାଉଛି।
ଆଛା ହଉ ଠିକ ଅଛି ଆପଣ